ହୁଁମ୍।
କଁ କରଚୁ? ଏଇଠି ଗଡୁଥେଲି ଟିକେ ଆଉ।
କାମ ଫାମ ସବୁ ସରିଗଲାଣି?
ନାଇଁ ମ ଗୋଡା ଗୋଡି ହେଇନି।
ଏଇ ନାଇଁ
ନା।
ଆଉ
ନାଇଁ ନାଇଁ ମେଘଟା ଘଡେଇଛି ମୁଁ ଟିକେ ଯାଉୁ ଓଳେଇିଵା ନଈଆଡେ ତ ଯିବାର ନାହିଁ।
ଆମେ ଯାଇଥିଲୁ ଏବେ ଗୋରେଖନାଥ ଜାଣଚ ଟି
କୋଉଦିନ?
ଏବେ ଯାଇଥିଲୁ ମଝିରେ ଥରେ ଗୋରେଖନାଥ ଯାଇଥିଲୁ।
ଉଁ ଉଁ।
ଆଉ -ଉ-ଉ-ଉ ଯିବାର ଥିଲା କଣ ଆମର ଗୋଟେ ବାଛୁରୀ ମରିଯାଇଥିଲା। ଗାଈ ବାଛୁରୀକିରି ମରିଗଲା। ତାପରେ ମୋ ଭୋଉଣୀ ସେତେବେଳେ କହିଲା। ତା ଶାଶୁର କଣ ଗୋଟେ ମାନସିକ ଥେଲା ପୂରଣ କରିବାକୁ।
ଉଁ।
ଏଇ ଗୋଲୁ ଉ-ଉ-ଉ ଉଁ ଯାଇକି ମନ୍ଦିର ଠି ପହଁଚିଲୁ ଆଉ
କେତେଳେକୁୁ ଗଲା?
ଏଠୁ ଗଲା ବେଳକୁ ସାଢେଗାରଟା ହେଲା ରାତି ବାରଠୁ ସିଏ ଯାଇଚନ୍ତି। ପୁଅ ଗଲାନି। ଆମେ ଆମର ସମସ୍ତେ ଯାଇଥିଲୁ କେବଳ ବାପା ଆଉ ମୋ ପୁଅ ଯାଇନଥେଲେ। ଆଉଉଉ ତାଙ୍କର ସମସ୍ତେ ଯାଇଥେଲେ କେବଳ ତା ଶଶୁର ଯାଇନଥେଲା।
ହୁଁ।
ହଁ।
ଆ ଗଲୁ ବାଟରେ ଟିକେ କଣ ଜଳଖିଆ ପତ୍ର କଲୁ ତା ପରେ ଚାଲିଲା ଏକାଥରେ ଗାଡି ଚାଲିଲା ଏକାଥରେ ଗୋରେଖ ନାଥ ଠି ଓଲେଲୁ। ଗୋରୁଖ ଭୋଗ ଦୀପ ଫିପ ସବୁ କିଣିକି
ହଁ।
ମନ୍ଦିର ଭିତରୁକୁ ଗଲୁ ଗୋଡ ଫୋଡ ରେ ଧୁଆ ଧୁଇ କରିଦେଲୁ ପାଣି ଛିଛି ହେଇଗଲୁ।
ହୁଁ।
ଆଉ ମନ୍ଦିର ଭିତରକୁ ଗଲୁ। ମନ୍ଦିର ଏଇ ଦର୍ଶନ କରିକି ନାଇ ମନ୍ଦିର ଭିତରକୁ ଗଲୁ। ଆଉ ସେଠୁ ଭୋଗ ଦେଲୁ, ଭୋଗ ଦେଇ ସାରିକି ମୁଣ୍ଡିଆ ଫୁଣ୍ଡିଆ ମାଇଲୁ ନନା ଭୋଗ କରିଦେଲେ।
ଏ କଣ ଜିଟିପିଟି କୁଆଡେ ଅଛି ପା କହୁଛନ୍ତି।
ହଁ, ଆମେ ତ ଦେଖିନୁ ଲୋକ ସବୁ କୁହନ୍ତି ସେଠିକା ନନା ମାନେ ବି କହନ୍ତି।
ଏ ସେଠି କଣ ଗୋବରରେ ଠାକୁର ନା କଣ?
ମୁଁ ବି ଜାଣି ପାରୁନି ସେଟା କଁ ଟା?
ହୁଁ। କଣ ଆଜି ଗୋରେଖେ ନାଥରେ କଣ ଗୋବୋର ଗଦାରେ ସେ ଠାକୁର କୁଆଡେ
ଉଁ ହେଇଥିବ ଯଦି ମୁ ଜାଣିନି।
ଓହୋ। ସେଠି କୁଆଡେ କୋଉ ପୁନେଇରେ ଗୋଟେ ସାପ କୁଆଡେ ସବୁ ଗଛ ବୁଛ କୁଆଡେ ଏ ଝୁଲୁଥିବେ କହନ୍ତି ମୁଁ ବି ଦେଖିନି। ହୁଁ ଶୁଣିଛି ଯା
ହଁ ଆଉ ତାପରେ ନନାଙ୍କୁ ଦେଇକି ଆମେ ଫଟୋ ଉଠା ଉଠି ହେଲୁ।
ହୁଁ।
ଫଟୋ ଉଠାଉଠି ହେଲୁ ଫଟୋ ଉଠାଉଠି ହେଇ ସାରିଲା ପରେ ତାପରେ ଏ ଏ ଏ ଗଲୁ ଏଠି ସ ଛୋଟ ଛୋଟ ସବୁ ଫଟୋ ସବୁ ଭି ବିକ୍ରି ହଉଥିଲା ପୂଜା ପୂଜେଇବା ପାଇଁକି ଆଉ ସେଠୁ ଫଟୋ ଫଟ ସବୁ ଆଣିଲୁ।
ହୁଁ।
ଫଟୋ ଫଟ ଆଣି ସାରିଲା ପରେ ଟିକେ ଭୋଗ ପ୍ରସାଦ ପାଇଲୁ ଆଉ ପ୍ରସାଦ ପାଇଲୁ ପ୍ରସାଦ ପାଇ ସାରିଲା ପରେ ଆଉ
ବୁଲିଲ?
ବୁଲିଲୁ। ବୁଲାବୁଲି କରିସାରିଲୁ ସେଠି ପଚାରିଲୁ ଖାଇବା ଟି ମାନେ ମିଳିବ କି ନାଇଁ ଦିହିପର ବେଳା ହେଇଗଲା। ନା ଗୋଟେ ସାଡେ ଗୋଟେ ଆଉ ଦେଖିଲା ବେଳକୁ ସେଠି ଗୋଟେ ନନା କହିଲେ ହଁ ଖାଇବା ଅଛି।
ହା।
ଏତେ ଜଣଙ୍କ ପାଇଁ ଖାଇବା ସଫିସିଏଣ୍ଟ ଅଛି।
ହୁଁ।
ତାପରେ ତାପରେ ଯାଇକି ଖାଇ ଗଲୁ ସମସ୍ତଙ୍କର ଟୁକନ କଟା ହେଲା। ଟୁକନ କଟା ହେଇ ସାରିଲା ପରେ ଆମେ ସବୁ ଖାଇବାକୁ ଗଲୁ।
ହୁଁ।
ଖାଇଲୁ ସେଠି ଖାଇବା ଭିତରେ ତାଙ୍କ ଖଟା ଟା ଭାରି ଟେଷ୍ଟ ହେଇଥିଲା।
ହୁଁ।
ସେ ଯୋଉ ଲୋକ ଟା ଖଟା କରିଥିଲା ଆ ଆଉ ଖଟା ଟା ମସ୍ତ୍ କରିଥିଲା ତାପରେ ଯାଇ ସେଠି ଯାଇକି ଖାଇ ସାରିଲା ପରେ ଏଇ ଆମ୍ବୁଲ ରାଇତା
ହୁଁ।
ହୁଁ ମୁଁ କହିଲି ଭାଇ ନା ଆଉ ଯାହା କର ଏଇ ଭାତ, ଡାଲମା ଟାକୁ କେବଳ ଖଟା ହିଁ ଉଠେଇ ଦଉଛି।
ହୁଁ।
ତାପରେ ସେ କଥା ଶୁଣି
ହୁଁ।
ଆମର ହୁଁ ଆମକୁ ପୁଣି ଏଠି ଆମେ ବାହାରିକି ଆସିଲା ବେଳକୁ ପଲଥିିନ ଦି ପଲିଥିନ୍ ଧରିଛି ଖଟା ଆଉ
ହୁଁ।
ଆଣିଦବ ବୋଲିକି ଆଉ
ହୁଁ।
ହଁ।
ଭଲ ଲୋକଟି ଆଉ
ହଁ।
ହୁଁ।
ଆଉ ଦେଲା ଆଉ ଆଉ କଣ?
ହୁଁ।
ଆଉ ବୁଲି କି ଆଇଲୁ ଆ ଆସି କି ତ ଆଉ କାଲି କଣ ସବୁ ହାଲା ହେଲି ଆ ସବୁ ଯିବେ ଦେଖିବାକୁ ବୋଲି କି ଆଉ ସବୁ ପଳେଇଲେ ଦେଖିବାକୁ।
କଣ?
ହଁ।
କଣ ଦେଖିବାକୁ ଯିବେ?
ଏଇ କଣ ଟେ ବୁଲିବାକୁ କହିଛନ୍ତି ହିଁ ତ।
ରା ଗୋରଫ ନାଚିଲ ପୁଣି କଣ ସାରଳା ଗଲ?
ହଁ।
ହୁଁ।
ସିଲ କିଣା କିିଣି କରିଦେଇଥିଲୁ ସାରିଲା ପାଇଁ।
ହୁଁ। ତାଙ୍କୁ ଭୁଙ୍ଗେଇ ପଡୁଛ ନା କଣ?
ଆଁ?
ଘୁମେଇ ପାରୁୁଛ ମୁଁ କହିଲି କଣ ଘୁମେଇ ପଡୁଛ?
ଆଃ।
କ ଘୁମେଇ ପଡୁଛ ହଁ ସେଗଟୁ ସାରଳା ଗଲ। ସାରଳା ଗଲ।
ବସିଲେ ତ ନିଦ ମାଡି ଆସ ତ ମୋତ
ଁ ହଁ ଶୁଭୁଚି। ନା।
ତମକୁ ଶୁବିଲା।
ହଁ, ସୁଗିରା ହଁ।
ହଁ।
ହଁ, ସେଇଠୁ
ମୋର ହେଲା ନାଇନ ଥ୍ରୀ।
ହେଁ।
ଓ ହଁ, ହଁ ତାପରେ ବୁଲିବାକୁ ଗଲୁ ବୁଲି ସାରିଲା ପରେ ଆଁ ଯୋ ଶାରଳା ମନ୍ଦିର ଗଲୁ ଶାରଳା ମନ୍ଦିର ସେଠି ଧୂପ, ଦୀପ ସବୁ ଲଗେଇବ। ଆଉ ଧୂପ ଦୀପ ଲଗେଇ ସାଇଲା ପରେ ସେଠି ଠାକୁରଙ୍କୁ ଦର୍ଶନ କଲୁ ଭୋଗ ରାଗ କିଣିଲୁ ଆଉ ଭୋଗ ବି କଲୁ। ତାପରେ ଯାଇକି ସେଠି ବିକା କିଣା ସବୁ ହଉଥିଲା ଶାଳା ମନ୍ଦିର ପାଖରେ। ଆଉ ସେଠି ବିକା କ ଆଁ?
କଣ କିଣିଲ?
ଏଇ ଚୁଡ଼ି ଆଉ ନେଲ୍ ପଲିସ୍ ଆଉ ଚା ବନାଏ ତ କଡା, ଆଉ ହା ଏଇଗୁଡା ସବୁ ଆଉ।
ହଁ।
ଏଇରା ସବୁ କିଣା କିିଣି କରିସାରିକି, ତରେ ଆମେ ଆସିଲୁ ଗାଡିରେ ବସିଲୁ। ପାନ ଖଣ୍ଡେ ଖଣ୍ଡେ ଖାଇଲୁ।
ହୁଁ।
ଆଉ ଯିଏ ଚାହା ଥଣ୍ଡା ପିଇବା କଥା ପିଇଲେ ସେ ସବୁ। ପିଇ ସାରିଲା ପରେ ହଁ, ଆଉ ପିଇ ସାରିଲା ପରେ ଏମାନେ ଫୁଣି ଆ, ସାଙ୍ଗ ହେଇକି ଆସିକି ଗୋଟେ ଅଧ ବାଟରେ ଜାଗାରେ ରହିଲୁ ସେଠି ସେଠେ ଯାଇକି ପହଞ୍ଚିକି, ଅଧବାଟେ ଜଳିଖା ପତ୍ର କଲୁ ଟିକେ।
ହଁ, ହଁ।
ଜଳିଆ ପତ୍ର କରି ସିଧା ଘରକୁ ଆସିଲୁ ଆଉ।
ଟିସୁଳି ଚାକରେ।
ହଁ। ଘରେ କଣ ଦେଲୁ? ହଁ କଣ କହିଲ?
ସେଠି କଣ ଖାଇଲ?
ହଁ ସେ କଣ ରାତିରେ ହେଇଥିଲା ଖିଆ ହେଇଥିଲା ମୋର ମନ ପଡୁନେଇ।
ଆଡେ ଛକରେ କଁ ଖାଇଛ?
ଛକ ରେ ଆଳୁଚପ ଫାଳୁଚପ ଏମିତି ସବୁ ଖାଇଲୁ ଆଉ।
ହୁଁ ସେଠୁ ଘରୁକୁ ଆଇଲ?
ହଁ-ହଁ।
ସେଇଠୁ ଆଉ ଆ ତମ କା ଏ ଲୋ କାର୍ତ୍ତିକ ସ୍ୱର ସେମିତି ହୁଏ?
କାର୍ତ୍ତିକଶ୍ୱର।
ଉଁ।
ହୁଁ କାର୍ତ୍ତିକସ୍ଵର ସେମିତି ଧୁମଧଡକରେ ହୁଏ ଆଉ।
କ ମଲେଡି ଫେଲେଡି ହୁଏ?
ହୁଁ କାର୍ତ୍ତିକଶ୍ଵର ଆଗଭଳିଆ ଆଗରୁ ବସିକି ଏଠି ଡିଶାଇଡି କଲି ଓ। ସବୁ ପିଲାଙ୍କୁ ଡାକିକି ହଁ। ସବୁ ପିଲାଙ୍କୁ ଡାକିକି ଦିସାଇଡି ଗୋଟେ କରିବେ ଓସ୍ ମିଟିଙ୍ଗ କରିବେ। ଆଉ ହବ ନା ହବ ନାାଇଁ ସବୁ ପିଲା ଯଦି ହଁ କହିବେ ତାହେଲ୍ ତ ହବ। ତାପରେ ଆକୁ ଡାକି ମିସ୍ତ୍ରୀ କୁ ଡାକିବେ କାରିଗରକୁ। କାରିଅର କେମତି କଣ କରିବ କାରିଗର କୁ କହିବେ। କଣ କଣ ଦରକାର କାର୍ତ୍ତିକେଶ୍ଵରରେ ତାକୁ ପଚାରିବେ। ଆଉ ତାପରେ ଯାଇକି ଆଁ?
ସେ ସବୁ ଚିଠା ଦବ?
ହୁଁ।
ଦେଲେ ସବୁ କିଣାକିଣି ହେଇକି ଆସିବା।
ହଁ।
ସେଠୁ ତା ପରେ କଣ ପଶିକ ବଳେ ହବ ନା କଣ?
ଆଇ ପଞ୍ଚୁକ ପାଞ୍ଚ ଦିନ ହେଲା ଆମର ଏଠି ଖିଆ ପିଆ ହୁଏ ଠାକୁରଘଠୀ। ଏସବୁ ପ୍ରକାର ପାଞ୍ଚ ଦିନ ଯାକ ପାଞ୍ଚ ପ୍ରକାର ହଉ। ହଁ ସକାଳୁ ସୁଜି ଡାଲମା ହଉ ନହେଲେ ବରା ତରକାରୀ ହଉ ନହେଲେ ଦହିବରା ଆଉ ତମ ହଉ ଆଉ ନହେଲେ ପକୁଡି ତରକାରୀ ହଉ।
ପଞ୍ଚୁକ ପାଞ୍ଚ ଦିନି ଯାକ।
ହଁ ଏମିତି ସବୁ
ଆ ପୁନେଇ ଦିିନ?
ପୁନେଇ ଦିନ ପୁନେଇ ଦିନ କୋଉ ବାରେ ପଡୁଚି ମୋରଉ ମନେ ପଡୁନି କୁନି ଦିନ କଣ?
ତେଣୁ ମୁ ମୁ ଣ୍ଡଅମା ରୁ ମୁ ନେଇଗଲିଣି ପୁନେଇ ରଇବାର ପଡୁଥିଲାନା ପୁନେଇ ଦିନ କଣ ହୁଏ ଭୋଜି ଭାତ?
ପୁନେଇ ଦିନ ଅରୁଆ ଆଭାତ ଡାଲମା ଖଟା ଖିରି। ଆଉ ଗୋଟେ ତକାରୀ କଣ ଗୋଟେ କରଦେବେ।
ହୁଁ ତମେ କିଆ
ମୁଁ ତ କୁଆଡେ ଯାଏନି ଏମିତି ଟିକେ ଛିଡ଼ା ହେଇକି ଶୁଣେ ବାଜ ଫାଜା।
ହୁଁ ମେଡା ଦେଖି ଜାନିଛକକୁ।
ମଁ କୁଆଡେ ଯାଏନି।
ଆଉ କଣ ଘରେ ଖାଲି ରୁହ?
ହୁଁ।
ତମ ଗାଁରେ ମେଳା ହୁଏ ତମେ ଯାଉନି କେମିତି ମ
ସେ ତ ଯାଉନାହାନ୍ତି ଆଉ ମୁଁ କଣ କରିବି।
ଏ ତମେ ସିନା ଘରେ ଦେଖିଆ ଲୋକ ଦୁନିଆ ଯାକର ଲୋକ ଯାଉଛନ୍ତି ଦେଖିଆକୁ ତମେ କଣ ଘରେ ଜଗୁଚ।
ହଁ ତ ଇଚ୍ଛା ହୁଏନି କଣ କରେ ଦେ ଯା ଠିଆ ହେଇ ହେଇକା ଗୋଡରେ ପୁଣି କଣ ହବ। ଆସିକି ଫୁଣି ରାନ୍ଧେ ବାଢ଼େ ଖାଇବା ପିଇବାକୁ ପିଇବାକୁ ଦେ।
କି ଦିନୁରୁ ରାନ୍ଧି ଦୋଉନ ରାନ୍ଧି ଦେଇକିରି ଯିବ ସଞ୍ଜ ବୁଡୁ ଡୋ ଦେଖିବ ଦେଖିବ ଦେଖିବ ଦଶଟା ରାତିରେ ମେଢ଼ା ସଇଲେ ଆସିବ ଖାଇବ ଶୋଇବ।
ହଉ ଦେଖିଆ ତାର କଁ ହୋଉଛି।
ଆ ତମେ ତ ଦେଖିବ ଉଁ ନ ନ ଏଠି ଘର ଜଗିବ ଆଉ ମୁ ମେଢ କିଏ ଦେଖିବ।
ତମେ ଘର ଖାଲି ଜଗିବା କୁ ଇଚ୍ଛା।
ହଁ ଆଉ କଁ କରିବି ମୁଁ କିଛି ଯାତ୍ରା ଫାତ୍ରା କିଛି ଦେଖିବାକୁ ଯାଏନି।
ଏ ତମ ଗାଁ ଯାତେରା ହୁଏନି ତମେ ଯାତେରା ବିଷୟରେ କଁ ଜାଣିବ। ତମ ଗାଁ ରେ ଯାତେରା ହୁଏ।